କଣ କରୁଛନ୍ତି?
ହେଇ ଯାଉଥିବା ରାସ୍ତାରେ।
ହୁଁ, ହୁଁ।
ଆଉ ଆପଣ କଣ କରୁଛନ୍ତି?
ହେ ମୁଁ ବସିଛି।
ହଁ, ହଁ ଖାଇ ସାଇଲେଣି?
ହଁ।
କଣ ଖାଇଛନ୍ତି?
ପିଠା।
ହଁ, ହଁ ସମସ୍ତେ ପିଠା ଖାଉଛନ୍ତି ନା
ଏ ପଠେଇ ଦେଇ ପଠେଇ ଦେବି।
ହଁ ତୋ ବିରିଆନି ୱାଟସଆପ ରେ
ତାଙ୍କୁ ବି ଦେଇ ଦିଅନ୍ତୁ।
ହଁ ସେ ତାଙ୍କ ଘରେ ହେଇ ସାରିବଣି।
ହଁ, ଅ।
ଆଉ ଖାଲି ତ କଲେ ଯାଇନଥିବେ ନା।
ହୁଁ ମୁଁ ଆଜି କଲେ ଯାଇନି।
ଆାଜି କଆଡେ ବ୍ୟସ୍ତ ଥିଲେ ବୋଧେ?
ନା ଆଜି ସକାଳୁ ବାବୁ ଯୋଉ ବର୍ଷା ହେଲା ସାଙ୍ଗମାନେ କଲେଜ୍ ଯିବେ ନି ହିଁ ଗଲିନି।
ହଁ, ହ।
ତାହେଲେ ମୁଁ ଗଲେନି ତାକୁ ବି ମନା କରିଦେଲି ବି ସିଏ ବି ଗଲାନି।
ଆପଣ ସତସଙ୍ଗ ବିଷୟରେ ଜାଣିଛନ୍ତି କି?
ସତସଙ୍ଗ ହଁ। ହୁଏ ହେଲେ ମୁଁ ଯାଇନି କେବେ ସତସଙ୍ଗ କୁ ଯାଇନି କେବେ ମାନେ?
ଆପଣ ସତ୍ସଙ୍ଗ ନେଇଛନ୍ତି କି ଯୋଉ ସତ୍ସଙ୍ଗ ଇଏ ଆଇଁଷ ଖାଇବନି ଏଟା ସେଟା?
ନା ନା ମୁଁ ଆଇଁଷ ଖାଇଦେଇଛି ନେବି କେମିତି।
ଆ ହା। ମୁଁ ଜଣକ ସେ ଯୋଉ ଖାଇଦେଲି ସେ ସତ୍ସଙ୍ଗ ନେଇଥିଲେ ନା ତ ସେ ସେ ଗଲାବେଳକୁ ଦେଖିଲି ବାଟରେ ଯଉ ସତ୍ସଙ୍ଗ ଲେଖା ହେଇଛି।
ଉଁ ହୁଁ। ଏଇଟା ଆମ ଗାଁରେ ହୁଏ ଜଣେ ସାରଙ୍କ ପୁଅ ଆସିଲେ ସେ କରନ୍ତି ସତ୍ସଙ୍ଗ।
ହଁ। ଆଉ ଦିଦି କଣ କରୁଚନ୍ତି?
ହଁ ଦିଦି ହେଇ ତା ପୁଅ ଝିଅ ଙ୍କୁ ଖୋଇଦଉଚି।
ହଁ କଣ ଖୋଉଛନ୍ତି ସେରେଲାକେ?
ନାଇଁ ନାଇଁ ଛତୁଆ ଖାଉଚନ୍ତି ବିସ୍କୁଟ ବିସ୍କୁଟ।
ଓହୋ ଦିଦିଙ୍କର ସରିନି ବୋଧେ ନା?
ହୁଁ ନାଁ ନାଁ।
ଓଃ। କଲ୍ କରିଦେବେ ସାରିଦବା।
ହଁ।
ଜଣଙ୍କୁ ତ ପାଞ୍ଚ ଥର ହବ ନା କଣ ନା?
ହଁ ବେଶୀ ଯିବ ନା।
ବେଶୀ ଆସିବ?
ହଁ।
ମୁଁ ତ କାଇଁ ଜାଣିନି।
ଉଁ ଦଶଟା ତ କହୁଥିଲେ ମୁଁ ବି କେ ଜାଣିନି ମୁଁ ତ କଲ୍ କରିଥିଲି ତମୁକୁ କେତେଟା ଯାଇଥିଲା?
ହଁ ଏରା ମନେ ନାହିଁ କିନ୍ତୁ ବହୁତ୍ ଗୁରେ ମୋ ସାଙ୍ଗ ଘରିକା ଯେତେକୁ ମୋ ଫୋନ୍ ଚେକ୍ କଲେ। କଇଲେ ଏଇଟା କାଆ ନମ୍ବର ଇଆ ସହ ଏତେ କଥା ହେଇଛୁ କେମିତି ଗଲା ଏତେ କଲ। ହଁ
ଏ। ମତେ ପାଗଳ ଭାବିଥିବେ।
ପାଗଳ ତ ପାଗଳ କହୁଚନ୍ତି ତୁ ଏଇଟା କାହା ନମ୍ୱର ତୁ ଏତେ କଥା ହେଇଚୁ ମୁଁ କହିଲି ଆରେ ଗୋଟେ ପୁଅ ଟେ କଥା ହେଲା ଆଉ ଆମ ବ୍ୟାଚ ର। ଆଉ ଭଲ ମନ୍ଦ ଖାଲି କଥା ହେଲୁ ଆଉ ଘର ବିଷୟରେ। ସାଙ୍ଗ।
ହଁ ଆଉ କଣ ଖାଇଛନ୍ତି ଆଜି?
ମୁଁ ଆଜି ଖାଇଥିଲି ପଖାଳ ତ। ତାପରେ ସକାଳେ କହୁଥିଲି ପଖାଳ ଖାଇଛି ବୋଲି। ତାପରେ ହେଇ ଦି ପହରେ ଆଉ ଖାଇଲିନି ଗରମ
କଣ ପାଇଁ?
ତ ଗରମ ଭାତ ହେଇଥିଲା ଖାଇଦେଇଥିନି ଦେଖିକି ବର୍ଷାକୁୁ ଆଳୁ ଭଜା ହେଇଚି ଆଉ ତ ହେଇରା ଖାଇଦେଲି ଚାରିଟା।
ପରଟା କୁ ଆଳୁ ଭଜା।
ହଁ।
ଓହୋ।
ତାପରେ ଆଉ କିଛି ଖାଇ ନଥିଲି ଗୋଟେ ସେଉ ଖାଇ ଖାଇ ଖାଇ ଖାଇ ତାପରେ ଆଉ ଯାଇଥିଲି ମେଡିକାଲ ତ ସେଇଠୁ ଦେ ଦେଖା କଲି ମାମା ଆସିଲେ ମାମାଙ୍କ ସହିତ ଦେଖା କଲି ମାମା ଗଲେ। ତୁ ଟିକେ ଦେଖେଇ ଦଉନୁ ତା ଦେହ ମୁଁ କହଲି ନାଁଇବା ଅଇଖା ଦେଖଉଛି ନା ଦେଖେଇ ଦଉନୁ ଯାଇକିନି ମୁଁ କହିଲି ଜବରଦସ୍ତ କଣ ପାଇଁ କହୁଛୁ ନା ଯାହାବି ହେଲେ ଦେଖେଇଦଉନୁ ମୁଁ କହିଲି ହଉ ଯାହେଲେ କଣ କରିବି କଣ ଏମିତି ଟିକେ କହିଦେଲି। ହଉଦେ ଦେ ମେଖିଦେଲ। ରିପୋର୍ଟରେ ମୁଁ ଧରିକିନି ଆସିଲି ସେଇ ରିପୋର୍ଟ ଟା ଖାଲି।
କଣ ମେଡିସିନ ଯୋଉ ୱାଏଟ୍ ନାଁ।
ମୁଁ ମେଡିସିନ ଆଣେନି ଯୋଉ ମେଡିସିନ ଖାଇଦେଲି କି।
ହୁଁ।
ସେଇଥିପାଇଁ ମୁଁ ଖାଉନି ଡରିକିନ ଏତେ ବି ଖାଉନି ଭବ ହେ ଭଗବାନ।
ଆ ହଉ ସାଙ୍ଗ ଚଳିବ କିଛି ନାହିଁ।
ଆଜ୍ଞା।
କାଲି ଚଳିବ କିଛି ନାହିଁ।
ଶଇଲା ଶଇଲା ଯାଉଛି ଭାରି ଅବିକା ହାଁ। ଏଇ ଯୋଉ ଲାଇନ କଟି ଯାଇଛି ନାଁ।
ଓ ହୋ
ହ ରାସ୍ତା ଯେହେତୁ ଯାଉଛି ଯୋଉଠି ଅଜେଣ୍ଟ କିଛି ହେଇଥିବ ଗେଁଲିଟର ଲଗେଇବେ ନା ନାଇଁ କହିଲେ
ହୁଁ ହୁଁ
ସେଇଟା ଆଉ ହୁଁ ସେଇ ରାସ୍ତାରେ ହିଁ ଆସୁଛି ତ ଏତେ ପାଣି ହେଇଯାଇଛି ଟିକେ ସାଇଡ ହେଇକି ଚାଲିବାକୁ ପଡୁ
ସ୍ପୀଡରେ ଚା ଦକାର ନାହିଁ ପଡିବେ ଗୋଡ ହାତ ଖସିଯିବ ଧୀରେ ଧୀରେ ଚାଲିକି ଆସନ୍ତୁ।
ନାଁ ନା ମୁଁ ତ ସ୍ପିଡ ରେ ଚାଲି ଆଇଲି, ମୁଁ ଧୀରେ ଧୀରେ ଚାଲି ଯାଆନ୍ତି।
ସ୍ପିଡରେ ଚାଲନ୍ତୁନି ନହେଲେ ପଢ଼ିବେ ମୁଁ ଥରେ ପଢିଥିଲି
ନିରା ଖସିଯାଆନ୍ତି ନା ଆଉ,
ନା ନା ମୁଁ ସେଇ କଲେଜରେ ହିଁ ପଢିଛି ମାନେ ଯୋଉ ମାର୍ବଲ ପଢିଛି ବର୍ଷା ହେଇଛି ମାନେ ଏ ମାନେ ମୁଁ କଣ ସ୍ପିଡରେ ମୁଁ ଆସ୍ ଥିଲି ମାନେ ସେ ଯୋଉ ସାର୍ ଏ ଯୋଉ ଯାଇଥିଲି ପ୍ରିନ୍ସିପାଲଙ୍କ ପାଖକୁ ତାପରେ କ୍ଲାସକୁୁ ପଳେଇଛନ୍ତି ସାର୍ ମୁଁ ଆଉ ଦେଖି ପାଖ ମାନେ ଆଉ ରହିହେଲା ନାହିଁ। କସି ପହିଲି। ହିଙ୍ଗି ହୋଇକି ପାଇଲି ଏକାଥରେକେ କହୁଣୀ ଫାଉଣି ଖ ମୁହଁ ଟା ଫାଟି ଯାଇଥାନ୍ତା ଆଉ ଟିକେକେ।
କି ଭବାନ। ଯାହା ହଉ କଣ ମୁହଁ ଟା କିଛି ହେଇନି ଗୋଡ଼ ହାତ ଖଣ୍ଡିଆ ହେଇଗଲା ନା।
ହଁ କହୁଣୀ ଟା କେବଳ ଛିଡିଗଲା ଆଣ୍ଠୁ ଟା ଟିକେ ଆଚୁରି ନେଲା ଆଉ
ମୁଁ ବଡ ହେଲା ପରେ କେବେ କୁଆଡେ ପଡିନି, କିନ୍ତୁ ସପ୍ତମ ଶ୍ରେଣୀ ପଢୁଥିଲି ମାନେ ଗୋଟେ ପୁଅ ଟେ ମୋ ସହିତ ଲାଗିଲା ଯେ ମତେ ଖାଲି ଚିଡେଇଲା ଆଉ ମୋ ନା ଧରିକିନି ଆଉ ମୁଁ କହିଲି ତୁ ମତେ କାଇଁ ଚିଡଉଛୁ ବୋଲି ତାକୁ ତଡୁଥିଲି ଡେସ୍କ ରେ ବାଡ଼ ବାଡେଇ ହେଇଗଲି ଯେ ପୁରା ପୁରି ମୋ ଆଠୁ ଖଣ୍ଡିଆ ହେଇଯାଇଥିଲା।
ହେ ଆ ହେ
ବ୍ଲଡ ବାଜିଲା ବହୁତ ସେ ପୁଅ ଡରି ଯାଇଥିଲା ଭାବିଲା ବୋଧେ ସାର୍ ଙ୍କୁ କହିଦେବି ବୋଲି ଯଉ ଡରି ଯାଇଥିଲା ମୁଁ କହିଲି ନାହିଁ ରେ କଛି କହିବିନି ଆଉ ଯା ତୁ, ସତରେ କହିବୁନି କିଛି ମୁଁ କହିଲି ନାହିଁ କହିବିନି। ସେ ଗଲାହରି ଡରନ୍ତି ସମସ୍ତେ
ଏ ଝିଅ ପିଲା ସମସ୍ତେ ଡରିବେ କାରଣ ଝିଅ ପିଲାଙ୍କ କଥାଟା ସବୁଠି ଶୁଣୁଛନ୍ତି ଫାଷ୍ଟେ ପୁଅ ପିଲାଙ୍କୁ କେହି ପଚାରୁ ନାହାନ୍ତି।
ହୁଁ, ନାଇଁ ଯୋଉ ସାର୍ ଥିଲେ ସେ ହଉଛନ୍ତି ମୋ ମାମୁଁ ସେ ଅଧିକ ଟିକେ ଡରାନ୍ତି ଆଉ ମୋର ଅଜା ମାମୁଁ ଏ ଯୋଉ ଅଜା ମାଷ୍ଟର। ବଡ ମାମୁଁ ମାଷ୍ଟର ସାନ ମାମୁଁ ବି ମାଷ୍ଟର, ତ ଯୋଉଠିି ବଡ ମାମୁଁ ମା ଥିଲି ସେଇଠି ମୁଁ ପଢୁଥିଲି, ସେଇଠି ହଷ୍ଟେଲ ଟା ନା ତ ସେଇଠି ହିଁ ପଢୁଥିଲି ଆଉ।
ଓହୋ ବା ମାଡ ଖାଇଛନ୍ତି କି?
ମୋ ମାମୁଁ ଠୁ ଠୁ ମୁଁ ମାଡ ଖାଇନି, କିନ୍ତୁ ଅଲଗା ମାଷ୍ଟର ମାନଙ୍କଠୁ ମାଡ ଖାଇଛି।
ନିଜ ମାମୁଁ ଠୁ ଖାଇଛନ୍ତି।
ସାନ ମାମୁଁଙ୍କ ଠୁ ଖାଇଛି, ବଡ ମାମୁଁ ମତେ ବହୁତ ଭଲ ପାଆନ୍ତି।
ହାତ ଥରିବ ତମ ସାନ ମାମୁଁଙ୍କୁ ଜଣେଇଦବ।
ଏପର୍ଯ୍ୟନ୍ତ ମ୍ୟାରେଜ କରିନାହାନ୍ତି ବା ସେ ଆନ୍ଧ୍ରରେ ମ୍ୟାରେଜ କରିବେ ନା ଆନ୍ଧ୍ରରେ
ଓହୋ
ଝିଅଙ୍କୁ ଲଭ କରୁଥିଲେ ଲଭ କରିଛନ୍ତି ତ ସେଥିପାଇଁ ଏପର୍ଯ୍ୟନ୍ତ ମ୍ୟାରେଜ କରିନାହାନ୍ତି ଆଉ।
ଓହୋ।
ସାନ ମାମୁଁ ଆମେ ପଡୁନୁ ଆମେ ଦିହେ ଯାକ ବହୁତ କଣ୍ଡୁଆ ମାନେ ସିଏ ଆଉ ମୁଁ। ମାନେ ମୋ ମାମୁଙ୍କୁ ମୁଁ ତୁ କହେ ଯେହେତୁ ମୋ ଠୁ କେତେ ଚାରି ପାଞ୍ଚ ବର୍ଷରେ ବଡ ନା ଚାରି ପାଞ୍ଚ ବର୍ଷ ଚାରି ପନ୍ଦର ବର୍ଷରେ ମୁଁ କହୁଚି ଚାରି ପାଞ୍ଚ ସରି ସରି। ପନ୍ଦର ବର୍ଷରେ ବଡ ନା ତ ସେଦି ପାଇଁ ଆମେ କେବେ ପଡ ତୁ କରେ ମୋ ମାମୁଁ ଙ୍କୁ କି ତୁ ଖରାପ ଭାବେନି ମୋ ମାମୁଁଙ୍କୁ ମୁଁ ତୁ କରେ। ଆଇ କିନ୍ତୁ ରାଗେ ତୁ ବେଶି ଗୁଟେ ହଉଛ ଏଇଟା ସେଟା। ମତେ ଖାଲି ବାଡଉଚୁ ତୋ ମାଆ କୁ କହିଦେବି ରହ।
ମୋ ମାମୁଁ ପାଇଁ ମୁଁ ମ ତଣ୍ଟି ଫଣ୍ଟି ଚପିଦିଏ। କହିବ ଏଡିକି ବକ ଯୋଉ ବେକଟେ ଛୁଆ ଲାଗୁଛି ମୋ ସହିତ ବଡ ମାମୁଁ କିନ୍ତୁ ସବୁଥିରେ ମତେ ହେଲ୍ପ କରନ୍ତି ପାଠ ପଢ଼ାରେ। କିଛି ଆପ୍ଲାଏ ଫାପ୍ଲାଏ କରାହେଇଯିବ ସବୁ ଜାଗାରେ ଆଉ।
ଅହୋ।
ମତେ ଏଇନା ବାଡେଇ ଦେଇଥାନ୍ତା ଗାଡ଼ିଟା।
ଉଁ କେଇନ୍ତି।
ସେ ଆସୁଛି ସାଇଟି ଫାଇଟି ମାରିକିନି ଆଉ ମତେ ଭଲ ଲାଗେନି ସେଇଥିପାଇଁ ଏ ବର୍ଷା ଟାଇମ ରେ ଗଦା ବି ବାହାରିବା ପାଇଁ ବି ଇଚ୍ଛା ହୁଏନି ମତେ।
ସାଇଟି ମାରିକି ଯିବ ହେଲେ ପାଣି ପଇଲେ ଭାରି ଅସୁବିଧା।
ନାଇଁ ଏତେ ବି ପାଣି ହେଇନି ଯୋଉ ଆଡେ ପାଣି ଥିଲା ସେଠୁ ଆସି ସାଇଲିନି କିନ୍ତୁ ଗାଡି ଆବାବି ନି ସିକିିନି ନଉଛନ୍ତି ଆମକୁ ଭଲ ଲାଗୁନି ସେଥିପାଇଁ।
ଉଁ ହୁଁ ଏଇ ବାଇକ ବାଲା ହେଇ
ଆଉ ରାତିରେ ଆଜି କଣ ଖାଇବା? ଆପଣ ତ ଜଲଦି ଖାଉଛନ୍ତି।
ରାତିଟା ଦେଖାଯାଉ ମୁଁ କୋଚିଙ୍ଗ ଯିବି କୋଚିଙ୍ଗରୁ ଆସିଲା ପରେ ଆଉ ଯାହା ହେଇଥିବ ଆଉ।
ସବୁତ ଏମାନେ ସବୁ ସବଜେକ୍ଟର କୋଚିଂ ନଉଛନ୍ତି?
ହଁ ନାଇଁ ନାଇଁ କିଛିଟା ଛାଡ଼ି ଦେଇକିନି।
ଓହୋ।
ତିନଟା ଭଳିଆ ତିନିଟା ଭଳିଆ ଛାଡି ଦେଇକି ଆଉ ସବୁ ଆଉ ଯେତିକି ରହିଲା ସେତିକି ନେଇଯାଉଛି।
ଆପଣର ନାଚ ହୁଏ କି?
କଣ? ଏ ମୋ କାଳ।
ମୋର ବି ବଡକାଳ ଯେ ତଥାପି ଏଇଥରକ ହଁ ହଁ ମତେ ଏଟା ବହୁତ କଷ୍ଟ ଲାଗୁଛି।
ଆଉ କଣ କୁହନ୍ତୁ?
ମୁଁ କହିଲି ଆପ କହିଲି ଭୁବନେଶ୍ଵରରେ ପା ରହୁଛନ୍ତି।
ହଁ। ଆପଣ କୋଉଠି ରହୁଛନ୍ତି କି?
ଏ ମୁଁ ପା ଆମଗୁଳରେ ଅଛି କହୁଛି।
ହଁ।
ଆପଣ ସେ ଯୋଉ ୟୁନିଭରସିଟିରେ ପଢୁନାହାନ୍ତି କି?
ହଁ ହଁ ମୁଁ ଟିକେ ରାସ୍ତା ପାର ହେଇଯାଏ, ଏ ଟିକେ ଲାଗନରେ ରୁହନ୍ତୁ। ରୁହ ରୁହ ଆ ଆଜ୍ଞା କୁହନ୍ତୁ।
ମୁଁ କହିଲି ଆପଣ ଯୋଉ ୟୁନିଭର୍ସିଟିରେ ପଢୁନାହାନ୍ତି କି?
ହଁ। ପଢୁଛି।
ଉଁ କଣ କହିଲେ?
କହିଲି ଏ ଉତ୍କଳ ୟୁନିଭର୍ସିଟି।
ଓ ହଁ ହଁ ସେଇ ଯୋଉ ଇ ଭୁବନେଶ୍ୱରରେ ତ ଆଉ ମାନେ ଜଣେ ଚିହ୍ନିଥିବେ କି କଣ ସେଇଟା ମାନେ କହିବି ପଛରେ କହିବି। ତମେ ଚିହ୍ନିଥିବ କି କଣ।
ଓହୋ।
କହିବି କହିବି ନା ନା ଗାର୍ଲସ୍ ନୁହଁ।
ବଏଜେ ବଏଜେ ବଏଜେ। ପ୍ରଥମରୁ ବୋଧେ ଚିହ୍ନିଥିବି ଆଉ ଜାଣିନି।
ଆଉ ପଛରେ କହିବି ଏଇଟା।
ଆଉ।
ହଉ ଆପଣ ଯାଆନ୍ତୁ ଆଉ।
ହଉ ହଉ।